ଏଜ୍ଞ
ଜୟ ଜଗନ୍ନାଥ।
ଆଜ୍ଞା କେମିତି ଅଛନ୍ତି ଆପଣ?
ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ତ ଭଲ ଅଛି ଏ ଆପଣଙ୍କ ଦେହ କେମିତି କଣ ଅଛି ଭଲ ଅଛି ନା?
ହଁ ଦେହ ଭଲ ଅଛି ଆପଣଙ୍କର?
ଏ ମୋରତ ଦେହ ଟିକେ ଇଏ ବର୍ଷା ହେବାରୁ ଟିକେ ଦେହ ଟିକେ ଖରାପ ହଥିଲା ଜର ହେଉଥିଲା।
ଆଜ୍ଞା।
ଏବେ ଟିକେ ଭଲ ଲାଗୁଛି ବାହାରେ ହେଇଥିବାରୁ ମାନେ ଯୋଉ ବାହହାର ପବନ ଟିକେ ବାଜିଲେ ଭଲ ଲାଗୁଛି।
ଆଚ୍ଛା ଆପଣ? ମୁଁ ଆଜି ସକାଳେ ଟି ପିଇଥିଲି।
ଆଜ୍ଞା।
ଆଉ ହେଇ ବିସ୍କୁିଟି ଫିସ୍କୁିଟି ଖାଇଥିଲି ଆଉ। ଏପ ତାପରେ ଗାଧେଇକି ଭାତ ଫାତ ଖାଇବି।
ଆଜ୍ଞା। ଅଛି ଗୋଟେ ଲୁଣିଆ ବିସ୍କୁଟ ଅଛି ଏ ଆଉ କିଛି ବିସ୍କୁଟ ଅଛି ଆପଣ କୋଉ ବିସ୍କୁଟ ଖାଇଥିଲେ?
ମ୍ୟାରିଗୋଲଡ।
ଆଜ୍ଞା ଭଲ ଲାଗେ ବିସ୍କୁଟ ଆପଣଙ୍କୁ ଚା' ସହ ଖାଆନ୍ତି ନା କମିତି ଖାଲି ଖାଆନ୍ତି?
ଟି ସହ ପିଏ ଖାଏ।
ଆଜ୍ଞା ଆଉ ଏବେ କଣ ଖାଇବେ ମାନେ ଏଇ ଯଉ ଗାଧେଇକି ଖାଇବେ ଆପଣ କଣ ଖାଇବେ?
ଏବେ ମୁଁ ତ କିଛି ଖାଇନି ମୁଁ ବାରଟା ଗୋଟେ ବେଳକୁ ଗାଧେଇକି ଭାତ ଘରେ ଯାହା ରୋଷେଇ ହେଇଥିବ ଭାତ ସହିତ ଖାଇବି।
ଆଜ୍ଞା ସେ ଆପଣଙ୍କ ମାନେ ବାଡ଼ି। ଘର ବାଡି ଆପଣ ଜାଣିଥିବେ।
ହଁ।
ଏନ୍ତି ସେଇଠି କିଛି ଚାଷ ହୁଏ ଯେମିତି ଆଜ୍ଞା ଆମର ଭେଣ୍ଡି। ବାଇଗଣ ବିଲାତି ଏ କିଛି ଚାଷ ହୁଏ।
ହଁ କରନ୍ତି।
ଆଜ୍ଞା ଏ ଆପଣ କରନ୍ତି ନା ଆଜ୍ଞା।
ନା ନା ମୋ ଫାଦର କରନ୍ତି।
ଆଜ୍ଞା ଆ ଘରେ କେମିତି କଣ କରନ୍ତି ସେ ଚାଷ ବିଷୟରେ କହିପାରିବେ?
ହଁ କଣ ଦେଇଥିଲେ କଣ ଭେଣ୍ଡି ଚାଷ କରି
ଆଜ୍ଞା ହା ସେଇଠୁ ଆପଣ ମଞ୍ଜି କିଣିକି ଆଣିବେ।
ହଁ ମଞ୍ଜି ତ ଆଣିଥିବେ ବାପା ସେ ତ ମୁଁ ଜାଣିନହିଁ ମୁଁ ଯେତିକି ଦେଖିଛି।
ଆଜ୍ଞା।
ଫାଷ୍ଟ ଯେ ଭେଣ୍ଡି ମଞ୍ଜି ଆଣିଥିଲେ ଆଉ କଣ ନୁଧିଆ।
ଆଜ୍ଞା।
ଆଉ କଲରା ଏଇ ତିନଟା ମଞ୍ଜି ଆଣିଥିଲେ।
ଏ କଲରା ଆପଣଙ୍କୁ ଖାଇତେ ଭଲ ଲାଗେ?
ହଁ ଭଲ ଲାଗେ।
ଏଁ କଲରା ଖାଆନ୍ତି ଆପଣ?
ହଁ।
ଆଜ୍ଞା ଆ ଆଜ୍ଞା ଆଉ କିଛି ଆପଣଙ୍କ ବାଡିରେ କିଛି ଚାଷ ଅନ୍ୟାନ୍ୟ ଚାଷ ହୁଏ।
ଅନ୍ୟାନ୍ୟ ଚାଷ ତ ଆଉ କିଛି ହୁଏନି। ମୋ ଭାଇ ଜଣେ ଅଛି ସେ କନ୍ ସିଏ କଁ କୁକୁଡା ଚାଷ ଗଧେ।
ଆଜ୍ଞା ଏଁ କୁକୁଡା ଚାଷ କୋମିତି କୋଉ ଥେରେ ଫାଷ୍ଟେ ଛୋଟ ଛୋଟ କୁକୁଡା ଆଣିକି ଦାନା ଦବାକୁ ପଡେ।
ହଁ।
ଆଜ୍ଞା ଗୋଟେ ଘର କି ତ ଆପଣ ବାଡିଥିବ ତାକୁ ମାନେ ବୁଲାବୁଲି ପାଇଁ ତା ଦେହ ଟିକେ ଭଲ ରହିବା ପାଇଁ ଛାଡନ୍ତି।
ହଁ।
ୟାଁ କୁମିତି କଣ କୋଉ ଦରରେ ଆଜ୍ଞା କୁକୁଡାକୁ ବିକ୍ରିବେ।
କଣ?
ଏଁ କୋଉ ଦରରେ କଣ ଆଜ୍ଞା ବିକ୍ରି ହୁଏ କୁକୁଡାକୁ ମାନେ ଧର ଆ
ଆ ହଁ ଫାଷ୍ଟେ ତ ଆମେ ଯେତେବେଳେ କୁକୁଡା ଛୁଆ ଥାଆନ୍ତି କିଣିକି ଆଣୁ ପାଂଶ ଛଅଶ ଦେଇକି।
ଆଜ୍ଞା।
ତାପରେ ତାକୁ ମେଡିସିନ୍ ଫେଡିସିନ୍ ଦେଇକି ତାକୁ ଦାନା ଦେଇକି ତାକୁ ବଢେଇକି ବଡ ହେଲା ପରେ ତାକୁ ପାଞ୍ଚ ହଜାର ଛଅ ହଜାର ଏମିତି ବିକେ ତ ମୋ ଭାଇ।
ଆଜ୍ଞା। ଏ ମାନେ ମେଡିସିନ୍ ତ ଆଜ୍ଞା ମେଡିସିନ୍ ଆଉ ଦାନା ଫାନା ଦେଇକି ତ ଅଧିକ ଖର୍ଚ୍ଚ ହବ।
ହଁ କେତେ? ଲାଭ ସେମିତି ବାହାରେ ସେଟା ବି ଖୁସି।
ଆଜ୍ଞା।
ଖୁସି ଲାଗେ ରଖିତେ।
ଆଜ୍ଞା ଖୁସି ଲାଗେ ଲାଭ ବି ତାହେଲେ ପାଂ ଦଶ ହଜାର ହଉଥୁବ।
ହଁ ସେଇ ତାର ଟିକେ ଅଧିକ ହଉଚି।
ଆପଣ ଆଡେ ଧାନ ଚାଷ କୁମିତି କରନ୍ତି ମୁଁ କହିମି କି?
ହଁ କହୁନାହାନ୍ତି।
ଆଜ୍ଞା ଫାଷ୍ ତ ଆଜ୍ଞା ଆମର ଧାନ ରଖାହେଇଥିବ ଆର ବର୍ଷର ଏଁ ଯୋଉ କରିକି ଏ ସେଇ ଧାନକୁ ଆଣିକି ଏ ଯୋଉ ଫାଷ୍ଟେରେ ହଳ ବୁଲା ହୁଏ ବିଲରେ ହଳ ପକେଇକି ତାପରେ ଧାନ ପକେଇବେ। ଏବେ ଯେହେତୁ ରଜ ଯାଇଛି ତ ଏବେ ବି ବୋହୁତୁ ଲୋକ ପକେଇଛନ୍ତି। ତ ମେଘ ହବାର ସମ୍ଭାବନା ଏବେ ଟିକେ ଅଧିକ ରଜ ହେଇଛି ତ ସେଇଥିପାଇଁ।
ହ
ଏ ତାପରେ ଆଜ୍ଞା ଆପଣ ତଳା ଟିକେ ଉଠିଲେ ଏଁ ତଳା ଲୋକମାନେ କରିକି ବୋଧେ ମାରନ୍ତି। କିଏ କିଏ ନିଜେ ବି ମାରି ଦିଅନ୍ତି ଏଁ ତାପରେ ଆଜ୍ଞା ଯୋଉ ଆଦିବାସୀ ଲୋକ ଯୋଉ ହେଠି ଅଛନ୍ତି ବୋହୁତୁ ମାନେ ଏଇ ଆଖ ପାଖେରେ ଆମ ଆଖ ପାଖେରେ ଏ ତାଙ୍କୁ ଡାକିକି ଆ ଯୋଉ ରୁଆ ହେଇ ଆପଣ ଜାଣିଛନ୍ତି ଯୋଉ ଧାନ ରୁଅନ୍ତି ଏଁ ଯୋଉ ଅଧା ଅଧା ଛାଡିକି ଆଜ୍ଞା ଯୋଉ ଧାନ ରୁହନ୍ତି ଆଜ୍ଞା ସେମିତି ରୁହନ୍ତି। ତାପରେ କିଛି ଦିନ ଗଲେ ଆଜ୍ଞା ଯୋଉ ଅନ୍ୟାନ୍ୟ ଗଛ ସେଠି ହୁଏ ଯୋଉ। ସେଇ ଆଜ୍ଞା ଧାନ ଗଛ ପାଖରେ।
ହଁ ହଁ ଏଇ
ଆଜ୍ଞା ସେଇ ଗଛ ହେଲେ। ଆଜ୍ଞା ଧାନର ବହୁତ କ୍ଷତି ହୁଏ। ସେଥିପାଇଁ ସେ ଧାନ ଗଛ ବି ଗଛ ପାଖରେ ସେ ଗଛକୁ ଫାଷ୍ଟେ ଆଜ୍ଞା। ବାଗେଇ ଦେଇକି ଆଜ୍ଞା ଆଣିଆସନ୍ତି। ସେ ଗଛକୁ।
ଆଚ୍ଛା।
ଆ ସେଇ ଗଛକୁ ଯଦି ଆପଣ ସେଇ ବିଲ କାଦୁଅରେ ପୋତିଦେବେ ଆହୁରି ଭଲ।
ସେଇ ଯୋଉ ଯୋଉ ବସାଯାଏ ଯୋଉ ଗଛରେ ତ।
ଆଜ୍ଞା, ଆଜ୍ଞା, ଆଜ୍ଞା।
ହଁ।
ଏହା ଆପଣ। ହୁଏନା। ଥରେ ହେଇ ସାରିଲା ପରେ ଉପାଡି ସାରିଲା ପରେ ଆଜ୍ଞ୍ୟା ଆଉ ହୁଏନି। ତାପରେ ତ ଆଜ୍ଞା ଆମର ସାର ବିଭିନ୍ନ ପ୍ରକାର ସାର ଆଜ୍ଞା ପକା ହୁଏ। ଆଜ୍ଞ୍ୟା ସାର ପକାନ୍ତି କି ଓଷଧି ପକାନ୍ତି ମାନେ ଯୋଉ। ପୋକ ଫୋକ ଆଜ୍ଞା ଖାଆନ୍ତି ତ ଧାନ ଗଛକୁ।
ହଁ।
ଆଜ୍ଞା ଫସଲ ନଷ୍ଟ ହେଇଯାଏ। ତ ସେଥିପାଇଁ ବି ଆଜ୍ଞା ଔଷଧି ପକାନ୍ତି। ଆଜ୍ଞ୍ୟା ଆପଣ ଆଡେ ପକାନ୍ତି। ଆଜ୍ଞା।
ହଁ କି ସାର ପକାନ୍ତି।
ଆମର ଯୋଉ ୟୁରିଆ ସାର ଅଛି।
ହଁ।
ୟୁରିଆ ସାରଟା ଭଲ। ମାନେ ଏଇ ଆଖୁପାଇଁ ଟିକେ ଭଲ ସେଥିପାଇଁ ୟୁରିଆସାର।
ହୁଁ ଭଲ ଭଲ ଇଏ ପାଇଁ ଭଲ। ସେ ୟୁରିଆ ସାରଟା।
ଏହା ମାନେ ଏବେ ବି ଯୋଉ ବିଭିନ୍ନ ପ୍ରକାର ଫସଲ ଯେମିତି ଆମର ବିରି ଚାଷ ଏବେ ହୁଏ। ଚାରି ପଟେ। ସାର ଫାର ଦିଅନ୍ତି। ଆପଣଙ୍କ ଆଡେ ଆଖୁ ଚାଷ ହୁଏ।
ଆଜ୍ଞା ହୁଏ।
ଆପଣଙ୍କ ଆଡ଼େ ବିରି ଚାଷ ହୁଏ।
ହଁ ହୁଏ।
ଆଜ୍ଞା କେମିତି କଣ ଆପଣ ବିରି ଚାଷ କରନ୍ତି। ତା ବିଷୟରେ କିଛି କହିପାରିବେ।
ଆମର ଫାଷ୍ଟ ଧାନ ଆମର ଧାନ ଏଇ ରୁଆ। ରୁଆ ପୋତା ସରିଲା ପରେ ବିରି ଚାଷ ଟା ହୁଏ।
ବିରି ଚାଷ ହୁଏ ଆଜ୍ଞା। ଧାନ କଟା ସ। ସରିଲେ ବି ଆଜ୍ଞା ଗୋଟେ ଶୁଣିଥିବେ ଯୋଉ ମଟର ହୁଏ। ମଟର।
ହଁ ହଁ।
ଆଜ୍ଞା। ଆପଣ କେବେ କରିଛନ୍ତି ମଟର ଚାଷ।
ମଟର ଚାଷ ତ କରିନୁ। ମୁଗ ମୁଗ ମୁଗ ଶୁଣିଥିବେ। ହଁ ସେଇ ମୁଗ ଚାଷ କରିଛୁ।
ମୁଗ ଡାଲି ଆପଣଙ୍କୁ ଖାଇତେ ଭଲ ଲାଗେ।
ସେଇଭଳିଆ।
ଆଜ୍ଞା ଆଜ୍ଞା ଆପଣଙ୍କୁ କଉ କଉ ଡାଲି ଭଲ ଲାଗେ।
ମତେ ମସୁର ଡାଲି।
ଆଜ୍ଞା।
ଆଉ ବୁଟ।
ଆଜ୍ଞା।
ସେତିକି।
ଆ ହରଡ ଡାଲି ଆପଣ ଖାଇଛନ୍ତି କେବେ?
ହରଡ ଡାଲି ହଁ ଘରେ ତ ହୁଏ ମୁଁ ଥରେ ଚା
ଆଜ୍ଞା। ହରଡ଼ ଡାଲିଟା ବି ବହୁତ ମାନେ ଦେହ ପାଇଁ ଭଲ।
ହଁ ସ୍ୱାସ୍ଥ୍ୟ ପାଇଁ ଭଲ।
ଆଜ୍ଞା। ଆପଣଙ୍କ ଆଡେ ମାଛ ଚାଷ ଲୋକମାନେ କରୁଥିଲେ କି କିଛି?
ମାଛ ଚାଷ, ହଁ କରନ୍ତି।
କୁମୁତି କଣ କରନ୍ତି ତା ବିଷୟରେ କିଛି କହିପାରିବେ ମାଛ ଚାଷ।
ମାଛ ଫାଷ୍ଟ ତ ବିହନ ଆଣିକି ପୋଖରୀ ଯାହାର
ଆଜ୍ଞା ଆଜ୍ଞା ଆଜ୍ଞା।
ସେ ବିହନ ଫାଷ୍ଟ ଏ ଯୋଉ ଲୋକ ଆଣନ୍ତି ତ ବାଇକ୍ ରେ ଜାଣିଥିବେ ହଁ ଯାଆଁଳ। ବାଇକ୍ ରେ ଯୋଉ ଲୋକ ଆଣି ଥିବେ ତ ଆପଣ ଜାଣିଥିବେ।
ଆଜ୍ଞା ଆଜ୍ଞା ହଁ ଲୋକ ମାନେ ଯୋଉ ବୁଲାବୁଲି କରିକି ମାଛ ବି
ହଁ ହଁ ହଁ।
ଆଜ୍ଞା।
ତାଙ୍କ ପାଖରୁ କିଣିକି କେତେ ଦାମରେ ତ ମୁଁ ଜାଣିନି ତାଙ୍କ ପାଖରୁ କିଣିକି ପୋଖରୀରେ ଛାଡନ୍ତି ବଡ ହେନେ ପୁଣି ମାରିକି ସେ ବିକନ୍ତି ଆଉ ବିଲ ଏଇ ରୁଆ ପୋତା ପରେ, ଏ ଯୋଉ ବିଲରେ ଜାଣିଥିବେ ଆପଣ ଆଡେ ଧରୁଥିବେ,
ଆମ ଆଡେ ତ ଧରୁନାହାନ୍ତି କିନ୍ତୁ ମୁଁ ଶୁଣିଛି ଆମ ଗାଁ ପାଖରେ ଯେତିକି ମାନେ ଲୋକ, ଏମାନେ ପିଲାମାନେ ଯୋଉ ବଢି ହୁଏ ଆମର ରେସେରେ ଯଉ ମେ
ହଁ ହଁ ସେଇ ବଢ଼ି ହେଲେ,
ଏ ଯୋଉ ଆମର ଅଛି ଯୋଉ ମସୁରି ଆପଣ ଟାଙ୍ଗୁଥିବେ ଘରେ ସେଇ ମସୁରୀ ରେ ଆଜ୍ଞା ମାଛ ଧରୁ। ଶୁଣିଛି। ଏ କୁମୁତି କଣ ଆପଣ ଆଡେ ଧରନ୍ତି ମାଛ?
ହଁ ଆମ ଆଡେ ଧରନ୍ତି।
ଆଜ୍ଞା। କୁମିତି କଣ ଧରନ୍ତି ଜାଲ କେମିତି ବସାନ୍ତି କିଛି କହିପାରିବେ ତା ବିଷୟରେ।
ସେ ଯେତେବେଳେ ବଢି ହୁଏ
ଆଜ୍ଞା।
ଆଉ ପ୍ରବ ବହୁତ ପାଣି ହୁଏ ଆମର ବାହାଳି ବିଲ ଆମ ସବୁଆଡେ। ତ ମାଛ ଭଲ ହୁଅନ୍ତି ବିଲରେ।
ଆଜ୍ଞା।
ଆ ସବୁ ଆପଣ ଯେମିତି କହିଲେ ମସୁରୀ ସେ ମସୁରୀରେ ଧରନ୍ତି।
ୟାମାନେ ଯୋଉ ମେଘ ହୁଏ ତ ଚାରିପଟ ଆଡେ ସବୁ ମାଛ ଯେତିକି ଥାନ୍ତି ସବୁ ପଳେଇ ଆସନ୍ତି ତ ନଈ ଫଇ କୁଆଡୁ ପଳେଇ ଆସୁଛନ୍ତିି। ଆଜ୍ଞା।
ଆମର ବି ନଈଟା ପାଖରେ ସେଇ ନଈରୁ ଉଠି ଆସନ୍ତି।
ଆଜ୍ଞା। ମାଛ ମାନେ ଯେମିତି ଶୁଣିଥିବେ କରାଣ୍ଡି ଦଣ୍ଡିଆ, ତୋଡି, ମାଗୁର ଏ ଏଇ ମାଛ ସବୁ ଧରନ୍ତି।
ହଁ।
ଆଜ୍ଞା। ଆପଣ ଆଖପାଖରେ କିଛି ମାନେ ପିକନିକ୍ ସ୍ପଟ୍ ଅଛି କି ମାନେ ଭୋଜି ଭାତ କରୁଥିବେ,
ହଁ ଅଛି। ବହୁତ ଅଛି। ଅଛି ଆପଣ ଶୁଣିଥିବେ ରେମାଳି ଡ୍ୟାମ୍,
ଏ ମୁଁ ତ କେବେ ଶୁଣିନି କି ଦେଖିନି ଆପଣ କିଛି ରେମାଲ ଡ଼୍ୟାମ୍ ବିଷୟରେ କହିପାରିବେ?
ହଁ ସେଇଟା ଆମର ବଡ ଡ୍ୟାମ ସବୁଠାରୁ ଏହିଠିକାର। ଆମ ଇଏ ର ଆଉ। ସେଇଠି ଭଲ ପିକନିକ୍ ସ୍ପଟ୍ ଗୋଟେ ଭଲ ସବୁ ଲୋକ ଆସନ୍ତି ସେଇଠିକି ଭୋଜି
ଆଜ୍ଞା ଏମାନେ ଭୋଜି ଭାତ କରତେ ପୁରା ପରଫେକ୍ଟ ଜାଗା ସେଇଟା।
ହଁ।
ଆଜ୍ଞା ଏ ଯୋଉ ପର୍ବପର୍ବାଣି ହଉଥିବ ତ ଲୋକମାନେ ବି ବୁଲାବୁଲି କରତେ ଯାଉ ତୁ ସେଇ ଭଲ ଧାରୁ ଆଜ୍ଞା ବାହାରୁ କେବେ ଲୋକ ଆସ ରୁହନ୍ତି ବାହାରୁ କେବେ ଲୋକ ଆସିକି ରୁହନ୍ତି ସେଇ ମାନେ ଯେମିତି ରାତିରେ କ୍ୟାମ୍ପ କରିକି ରୁହନ୍ତି।
ହଁ ହଁ କ୍ୟାମ୍ପିଙ୍ଗ ରୁ କରି ରୁହନ୍ତି।
ଆଜ୍ଞା କଣ କମିତି ସେଠି ଡ୍ୟାମ ତ ଯେହେତୁ ବଡ ଡ୍ୟାମ୍। ତ ମାଛ ବି ସବୁଠି ବଡ ବଡ ଥିବେ।
ବହୁତ ବଡ ବଡ ମାଛ ଅଛନ୍ତି।
ଆଜ୍ଞା ସେ ମାଛ ବିଷୟରେ କିଛି କହିପାରିବେ କମିତି କଣ କେତେ କିଲିଆ ମାଛ।
ମୁଁ ଆମେ ଆଉ ମୋର ଦ ଦାଦା ଜଣେ ଯେତେବେଳେ କଣ୍ଟା କଣ୍ଟା ତ ଜାଣିଥିବେ।
ଆଜ୍ଞା ହଁ ଯୋଉ ମାଛ ମାଛ ପୁଲି କଣ୍ଟା କୁହନ୍ତି ତା
ହଁ ହଁ ହଁ ସେଇ କଣ୍ଟା ଜଣେ ମୋ ଦାଦା ହେବେ ଜଣେ ସେ ପୋ କୁହନ୍ତି ତାଙ୍କର ଥରେ ଲାଗିଥିଲା ଦଶ କିଲୋ ଦଶ କିଲୋ ହବ ଗୋଟେ ମାଛ।
ଏ ଦଶ କିଲିଆ ମାଛ ବି ସେଇ ଡ୍ୟାମ ରେ ଅଛନ୍ତି?
ତାଠୁ ବଡ ଅଛନ୍ତି।
ଏ ତା ଠୁ ବଡ ଅଛନ୍ତି।
ହୁଁ ତମ ଆଡେ ଡ୍ୟାମ୍ ଅଛି?
ଏ ଆମ ଆଡ଼େ ତ ଡ୍ୟାମ କିଛି ନାହିଁ ଏ କିନ୍ତୁ ଆମର ନଦୀ ଅଛି ବହୁତୁ। ଆଜ୍ଞା ଆମ ଆଜ୍ଞା ଗୋଟେ ନଦୀ ଅ ଛି ସେଟା ଗୋଟେ ବାଲି ନଦୀ ଟେ ବାଲି ମାନେ ବାଲି ବି କାରବାର କରନ୍ତି। ଆଜ୍ଞା ବାଲିଯାତ୍ରା ଯେହେତୁ ଆସେ ବାଲିଯାତ୍ରା ବି ସେଇଠି ହୁଏ।
ସେ ଇଏ ପାଖରେ ନଦୀ ପାଖରେ।
ଆଜ୍ଞା ଆ ବାଲିଯାତ୍ରା। ଆମ ଆଡେ ବି ଟିକେ ହୁଏ ଏ କଟକରେ ତ ଆପଣ ଶୁଣିଥିବେ ପୁରା ପ୍ରସିଦ୍ଧ ଆଜ୍ଞା କଟକରେ।
ହଁ ହଁ।
ଏ ତ ଆମ ଆଡେ ବି ଆଜ୍ଞା ଛୋଟ ଆକାର ହୁଏ ବଡ ଆକାର ହୁଏନି ତ ଛୋଟ ଆକାର ହୁଏ। ଆଜ୍ଞା କେବେ ଆଜ୍ଞା କଣ ଆମ ଆଡେ ଆଇଲେ। ଆଜ୍ଞା ଘଟଣା ସୁଣିଥିବେ ଏ ଯଉ ମାଆଙ୍କର ଯଉ ଘଟଣା ଆସ ସ୍ଥାନ ଏ ସେଇଠୁ ଆଜ୍ଞା ପାଞ୍ଚ ଦଶ କିଲୋମିଟର ଖଣ୍ଡେ ହେ
ଆଚ୍ଛା ହଁ ମୁଁ ଗଲେ ନିଶ୍ଚୟ ଯିବି।
ଯାଇକି ବହୁତ ଭଲ ଲାଗେ।
ହଁ ଥଙ୍କୟୁ।
ଏ ଧନ୍ୟବାଦ।
ଧନ୍ୟବାଦ।
ହଜ